ରାମ ର ସନ୍ଧ୍ୟା। ହଁ ଏଇ ବସିଚି ଆଉ ଏଇ ସନ୍ଧ୍ୟା ଦେଇକି ଆସିିକି ଆଉ। ଆଉ କହିଲି ଭାବିଲି ଟିକେ ବାନ୍ଧବି ଙ୍କ ସହ କଥା ହେଇଯିବା। ହୁଁ କଥା ହେଇନି କେତେ ଦିନ ହେଲାଣି ଆଉ କଣ କରୁଚନ୍ତି?
ହ ନାଇଁ ଆଜି ତ ଦିନ ମାନ ଆଜି ଆମର ରୋଷେଇ ନାହିଁ ଏଇ ଟିକେ ସନ୍ଧ୍ୟା। କଲି ଧୂପ ଦେଲି ଧୁ ଧୂପ ଦେଇକି ଆସିକିନା ଚାହା ଟିକେ ବସେଇଛି। ଆଜି ଆମର ହଉଛି। ପାଖରେ ଏଇ ଶନି ଦେବଙ୍କର ଯଜ୍ଞ ଚାଲିଥିଲା। ପ୍ରତିଷ୍ଠା ହେଲେ ତ ଶନିଦେବ। ଆଜି ଶନିଦେବଙ୍କ ହନୁ ଆ ହଁ ଶନିଦେବ ଙ୍କର ମନ୍ଦିର ଥାପନ କରାହେଲା ଆଉ ପ୍ରତିଷ୍ଠା କରାଗଲା।
ଆଜ୍ଞା ଆଜ୍ଞା ଯାହା ହଉ ଆଜି ତ ପୁରା ବଢିଆ ଅଜୀ ଅନ୍ନ ଖାଇଥିବେ ଆଉ।
ହଁ ଅନ୍ନ ଖିଆ ହେଲା ସେଠି ଆଜି କଳସ ଯାତ୍ରା ସବୁ ହେଲା। ନଅ ଜଣ ସ୍ତ୍ରୀ ଲୋକ କଳସ ଯାତ୍ରା ନେଲେ ଆଉ ଜଣେ ଦମ୍ପତି। ଇଁ ହିଁ ସିଏ କଳସ ଯାତ୍ରା ଆଟ ଟା କଳସ ବୁଡ଼େଇଲେ ଆଉ ସ୍ତ୍ରୀ ଲୋକ ନ ଜଣ ସିଏ ବି କଳସ ବୁଡ଼େଇଲେ। ତାପରେ ଆମର ଏଇ। କି ଉଁ ସେଠି ପୂଜା ହଉଥିଲା ଆମେ ଯାଇଥିଲୁ ଭୋଜି ଫୋଜି କରିଥିଲେ ଅରୁଆ ଡାଲମା ଆଉ। ଖଟା ଶାଗ ମୁଗ। ଏମିତି ସବୁ ହେଇଥିଲା ଖାଇ ପିଇକି ଆସିଲୁ। ଟିକେ ତାପରେ ଏଇ ଧୂପ ଫୁପ ଦେଇକି। ଫୁଣି ଆମେ ଯିବୁ ସେଠି। ପୂଜା ଆମର ଯଜ୍ଞ ଚାଲିଛି ଦେଖିକି ପୁଣି ରାତିରେ ବି ସେଠି ଆଜି ଭୋଜି ହଉଛି। ଆଉ ଖାଇ ପିଇକି ଆଜି ଆସିବୁ ଆଜି ହଁ।
ସେ କ
ଆଜି ଦିନ ମାନେ ଆମର ଘରେ କାହା ଘରେ ଚୁୁଲି ବି ଲାଗିନି। ଯିଏ ବି କି ବୃଦ୍ଧ ଉଁ। ଯଦି ଯାଇପାରି ନାହାଁନ୍ତି ତାଙ୍କ ପାଇଁ ଘରେ ଆଣିକି ଦେଇଛନ୍ତି ତାପରେ ବି। କାଳେ କାହାର। ଧିକ ସମୟ କିଏ ରହି ପାରିବନି ଉପାସରେ ତାଙ୍କ ଘରେ ଯିଏ। କରିଛନ୍ତି ସେ ସମସ୍ତେ ଅରୁଆ ହିଁ କରିକି ଖାଇଛନ୍ତି।
ହଁ ହଁ ଯାହା ହଉ କେତେ ବଢିଆ । ପୁରା ଅତି ସୁନ୍ଦର ଲାଗୁଥିବ ଚତୁଃପାର୍ଶ୍ଵ। ସେ କୋଳାହାଳ। ବହୁତ ଭଲ ଲାଗୁଥିବ ଆଜି ଦିନଟି।
ହଁ ନିଶ୍ଚିତ। ଆ ସବୁ ବି ବନ୍ଧୁବାନ୍ଧବ ଆସିଛନ୍ତି ଆମ ଘରକୁ। ଆମ ନଣନ୍ଦ ଆସିଛନ୍ତି ପି ଶାଶୁ ଆସିଛନ୍ତି।
ଯାହା ହଉ ଆପଣଙ୍କ ଘର ତ ଆଜି ଭରପୂର୍ଣ ଆଉ।
ଆଉ କଣ କରିବା ସମସ୍ତେ ତ ଏଇ ଏଇ କିଛି ପୂଜା ପର୍ବ ହେଲେ ଝିଅ ମାନେ ଆସ ନ୍ତି କି ବନ୍ଧୁବାନ୍ଧବ ଟିକେ ଘରକୁ ଆସନ୍ତି। ନହେଲେ ତ ନାଇଁ କି ନାଇଁ ତ ଦି ଖରାପ ହେଲେ ଯାଇକି ଟିକେ ଆସିବେ। ଆଉ ଅଲଗା ଦିନ ତ କେହି ଆସିବେନି ଏମିତିରେ ବୁଲିବାକୁ ଟିକେ।
ହଁ ହଁ। କାରଣ ସମସ୍ତେ ସମସ୍ତଙ୍କ ତ ମାନେ ବ୍ୟସ୍ତ ବହୁଳ ଜୀବନ। ସମସ୍ତେ ସମସ୍ତିଙ୍କର କିଛି ନା କିଛି କାମ ରହୁ ଚି ଆଉ ଯେଝା ଯେଝା ସଂସାର ଛାଡିକି ଆଉ କିଏ ଆଉ ଆସିବାକୁ ଆଉ ଭଲ ପାଇବେ ଅଲଗା ଦିନରେ। ତାପରେ ଛୁଆ ଛୋଟ ଛୁଆ ଯାହାର ଅଛନ୍ତି ସବୁ ପଢୁଛନ୍ତି ଆଉ ସେ କେମିତି ଆଉ ଛାଡି ଦେଇକି ଆଉ ଆସିବେ। ତାପରେ ଶାଶୁ ଶଶୁର ବୃଦ୍ଧ। ସେଥିଲାଗି ଆଉ କଣ କରିବା। ଯୋଉ ଟିକକ ସମୟ ମିଳିଲା ସେ ଟିକେ ବାପ ଭାଇ ଘରକୁ ବି ଆସିଲେ ଝିଅ ମାନେ ଟିକେ ଖୁସି।
ହଁ ନିଶ୍ଚିତ। ଆଉ, ଆଉ ଆପଣ ଆଜି କଣ କରୁଚନ୍ତି ସବୁ?
ଆଜି ଆମର ସେଇ କଣ କରିଥିଲି ନା ଆଜି ଭେଣ୍ଡି ଆମ୍ବୁଲ ତର
ଅ ହଁ।
ଏ ଆମର ପୋଟଳ ମସଲା ଦେଇକିନି ଭାଜି ଦେଇଥିଲି। ଆଉ ଟିକେ ଆମର ଶାଗ ଭଜା ହେଇଥିଲା। ଆଉ ଭା ।
ଓ ହୋ। ଆଉ ଆ ଘରେ ସବୁ ପିଲା ମାନେ କଣ କରୁଛନ୍ତି?
ଯାଇଛନ୍ତି ଆମର ଏଇ ଘରେ ପାଠ ପଢିବା ପାଇଁ ଯାଇଛନ୍ତି ପୁଅ ଝିଅ। ଆଉ ଜଣେ ଏଠି ଶିକ୍ଷାଦାନ କରୁଛନ୍ତି ଘରେ। ଆଉ ସେ ଆସିବେ ପଢା ସାରିକିନି ଆଉ ଆମର ଏଇ ଘରେ ବର୍ଷା ତ ହଉଚି ଆଉ ସମସ୍ତେ ଏକାଠି ବସିଚନ୍ତି। ଆଉ ଏବେ ଟିକେ ମୁଁ ବଡ ଯା ଚା ବସଉଛନ୍ତି। ମୁଁ କହିଲି ଆଉ ମୁଁ ଟିକେ ଯାଉଛି ବାନ୍ଧବୀଙ୍କ ସହ କଥା ହେଇ ଆସେ ଆଉ। ମୋ ବଡ ଜା କହିଲେ ହଁ ଯାହା ତୁ କଥା ହେଇ ଆସେ। ମୁଁ ଚାହା କରୁଚି। ଆ ସେ ଚା ବସେଇଚନ୍ତି। ଆ ବାନ୍ଧବୀ ଙ୍କ ସହ ଟିକେ କଥା ହୁଏ କାରଣ ଟିକେ ସେ ସମସ୍ତେ ବସିି ଛନ୍ତି ଏକାଠି ଟିକେ କୋଳାହଳ ଟିକେ ଅଧିକ ହେଉଛି ତ।
ହଁ ହଁ ନିଶ୍ଚିତ। ଘରକୁ ତ ଏମିତି ସମସ୍ତେ ଯଦି ଏକାଠି ର ରହିଥିବେ ଯାହାହେଲେ ଟିକେ କୋଳାହଳ ଶୁଭିବ।
ଆଜ୍ଞା। ସେଥିପାଇଁ ମୁଁ ଟିକେ ଏକା ପଳେଇ ଆସିଲି ଛାତୁ ଟିକେ ପଳେଇ ଆସିଲି ତାପରେ ବର୍ଷା ବି ହଉଚି। ଆଉ ଆମର ହଁ ବର୍ଷା ହଉଛି ଆଜି। ଉଁ
ଆମର ଏମିତି ହେଇଛି ଆଜି ମାନେ ଠିକ୍ ପୂଜା ଟାଇମରେ ସକାଳ ଟାଇମ ଟାରେ ବର୍ଷା ହେଲାନି। ସମୟରେ କିନ୍ତୁ ଏଇ ମାନେ ଗାଧାବେଳେ ଖାଇ ପିଇ ସାରିଲା ପରଠ ରୁ ବର୍ଷ ଯଜ୍ଞ ଚାଲିଛି ତା ଦେହରେ ବି ବର୍ଷା ବି ଚାଲିଛି।
ହଁ ହଁ ସେଇ ତ ବର୍ଷା ଖାଇଦଉଛି ଆଉ କଣ କରିବା। ଆଜି ଦିନ ମାନେ ଏମିତି ବର୍ଷା ବର୍ଷା ହଉଛି ଆଉ କୁଆଡେ ଟିକେ ଯାଇ ଆସି ସେ ବି ହଉନି ମୁଁ ଭାବିଥିଲି ଟିକେ ଆମ ଘରକୁ ଟିକେ ଯାଇ କାନ୍ଦି ଏଇ ବର୍ଷା ପାଇଁ ବି ଆଉ ଗଲିନି ଆଉ ମୋ ପୁଅ ବି କାନ୍ଦୁ ଘରକୁ ଯିବା ମାମୁଁ ଘରକୁ ଯିବା ଆଉ କଣ କରିବୁ ଏ ବର୍ଷାରେ କୁଆଡେ ନେଇକି ଦେଖିବାକୁ ଯିବୁ ତାପରେ ଏବେ ତ ଦେଖୁଛୁ କେମିତି ଦେହ ପା ସମସ୍ତିଙ୍କର ଭଲ ରହୁଛି ସେ ବର୍ଷାରେ ନେଇକି ଯିବାକୁ ବି ମନ ହଉନି ଆଉ ଭାରି ଯିଦି କରିକି ଆ ମାମା ମାମୁଁ ଘରକୁ ଯିବି।
ହଁ ହଁ।
ଆଉ କଣ କରିବା? ଆଉ ଯାହା ଆପଣଙ୍କ ଘରେ ଆଜି ଆପଣ ନଣନ୍ଦା ଆଇଛନ୍ତି। ଆଉ ଏଇନା ରହିବେ? ନା
ନାଇଁ ଏଇ ସବୁ ଏଇନା ତ ପିଲା ମାନଙ୍କର ବିଦ୍ୟାଳୟ ସବୁ ଖୋଲି ଯାଇଚି। ଏବେ ସବୁ ତ ବିଦ୍ୟାଳୟ ଖୋଲି ଯାଇଚି। ଆଉ ସ୍କୁଲ୍ ପିଲାମାନେ ପାଠ ପାଠ ପଢ଼ା ବନ୍ଦ କରିକି ଏତେ ଦିନ ରହିପାରିବେ କି? ଆଉ ସିଏ ଏଇ ଦିନେ ଦି ଦିନି ଟିକେ ରହିକି ପଳେଇବେ ଆଉ ପି ଶାଶୁ ବି ଆସିଚନ୍ତି ତାଙ୍କ ଦେହ ଟିକେ ଭଲ ହଁ ସେ ଟିକେ ତାଙ୍କ ଦେହ ଅସୁସ୍ଥ ଅଛି ସିଏ ରହିବେ ଦୁଇ ତିନି ଦିନି। ଆଜ୍ଞା? ତାଙ୍କ ଘରେ ତାଙ୍କର ପୁଅ, ବୋହୂ ହଁ ସିଏ ଆସନ୍ତି ରହି ପାରନ୍ତିନି ଏବେ ତାଙ୍କ ଘରେ ତ ତାଙ୍କର ପୁଅ ବୋହୂ ସବୁ ହେଇଗଲେଣି। ଆଉ ସେ ରହୁ ନଥିଲେ? ତାଙ୍କୁ ବୋହୁତ୍ ଯୋର୍ କରିକି ଟିକେ ରଖେଇଚି। ମୁଁ କହିଲି ସେ ଅଛନ୍ତି ଆଉ।
ଯାହା ହଉ।
ତାପରେ ବି ଆଜି ଟିକେ ଆମ ଭାଇ ଡାକ୍ତର ଖାନାରେ ଥିଲେ। ସେ ବି ଘରକୁ ଆସିଚନ୍ତି।
ହଁ ଆଜି ଆପଣଙ୍କୁ ଆଉ ସମୟ ଏବେ ହବନି ଆପଣ ବୋହୁତ୍ ବ୍ୟସ୍ତ ରହିବେ କାମରେ ଆଉ। ଯାହା ହୋଉ ବ୍ୟସ୍ତତା ଭିତେରେ ଆମକୁ ଟିକେ ମଝିରେ ମଝିରେ ମନେ ପକୋଉଥିବେ? ଆଜ୍ଞା।
ଆଉ ସେଇଥିପାଇଁ ଟିକେ ଏଇନା ଇଏ ହବା ଆଉ କଣ କରିବା?
ହଁ ଯାହା ହୋଉ ଟିକେ ବ୍ୟସ୍ତତା ଭିତରେ ଆମକୁ ମନେ ପକୋଉଚନ୍ତି ଆଉ।
ହଁ ଖାଲି ଆଉ କଣ ସମସ୍ତଙ୍କୁ ମନେ ରଖିବା ଟା ଭଲ ନା କଣ ଭୁଲି ହେଇପାରିବ?
ନାଇଁ ନାଇଁ ନିହାତି। ଯେତେ ଯାହା ହେଲେ ବି ସମେସ୍ତଙ୍କୁ ଟିକେ ଟିକେ ମନେ ପକେଇବା ଟିକେ କଥାବାର୍ତ୍ତା ହବା ସବୁ କାମ ଭିତରେ ସେଥିରେ ଆମେ ଆମ ନିଜ ନିଜକୁ ଟିକେ ଟିକେ ସମୟ ଦବା ନା? ତ ସବୁବେଳେ ତ ସଂସାର ଭିତରେ ଆମେ ତ ଘର କଲେ ସବୁବେଳେ ସଂସାର ଭିତରେ ଆମେ ଧରି ଟିକେ ଆମ ପାଇଁ ବି ଆମେ ସମୟ ବାହାର କରିବାନି
ସେଇଟା ତ ନିଶି ନା? ଆଉ ଜୀବନରେ କଣ ଅଛି ଦୁଃଖ ସୁଖ ଛଡ଼ା ଆଉ ହଁ କଣ ଅଛି ଆଉ? ସବୁବେଳେ ତ କାମ ଲାଗି ରହିଚି। ଏମିତି କାମ କରୁଥିବା।
ଆମ ମାନଙ୍କର ତ କେବେ ଛୁଟି ହିଁ ନାହିଁ କି ଦରମା ହିଁ ନାହିଁ ଆମେ ଯୋଉ ଚାକିରୀ କରିଚେ ଆମର ତ ସବୁବେଳ ପାଇଁ ଚାକିରି।
ମହିଳା ମାନେ ସତରେ ମହିଳା ମାନେ ଏମିତି ଗୋଟେ ଚାକିରି ଯେ ମହିଳା ମାନଙ୍କର ନା କେବେ ଦରମା ଅଛି ନା କେବେ ଛୁଟି ଅଛି?
କେବେ ଛୁଟି ଅଛି। ବାସ୍ ବାସ୍ ଆମେ ବିନା ଦରମାରେ ଖଟି ଚାଲିଚେ ଆମର ସେ ରବିବାର ନାହିଁ। କି ପୂଜା ପର୍ବ ନାହିଁ କି ଦେହ ପା ବି ନାହିଁ।
ହଁ ସେଟା ତ ନିଶ୍ଚିତ ଆଉ ମୁଁ ସବୁବେଳେ ସେଇଥିପାଇଁ ଭଗବାନଙ୍କୁ ଡାକେ ବାନ୍ ସବୁ କର ମୋ ଦେହ କେବେ ଅସୁସ୍ଥ ନ କର।
ହୁଁ। ନିହାତି ମୋ ଉପରେ ତ ଚାରି ଜଣ ବନ୍ଧା ମୁଁ ଯଦି ପଡ଼ିଯିବି ତ ସେ ଚାରି ଜଣଙ୍କ କଥା କିଏ ବୁଝିବ? ହଁ ହଁ ହଁ ଠିକ୍ ଠିକ୍ ସବୁବେଳେ ସେ ଭଗବାନଙ୍କୁ ଡାକନ୍ତୁ ଯେମିତି ସୁସ୍ଥ
ଘରେ କିଛି କାହାର ହେଲେ ଆମେ କଣ କରିବା ଆମେ ବି ପଡ଼ିଯିବା ଆଉ ସମସ୍ତେ ଅଚଳ।
ଆମକୁ କିଏ ଉଠେଇବ? କେହି ଉଠେଇବେନି ତ ଜାଣିଥିବେ ଆପଣ ଯଦି ଜରରେ ଶୋଇଥିବେ ଯଦି ଆପଣ ପାଣି ହାଣ୍ଡି ଚୁଲି ଉପରେ ନ ବସଉଛନ୍ତି ସେଦିନ ଆମ ପରିବାର ଲୋକ ସହ ଆପଣ ନିଜେ ଉପାସ ପଡିବେ।
ଆଜ୍ଞା।
ଆଉ କଣ କରିବା ଆଉ ସବୁ ତ ଭାରା ଆମ ମୁଣ୍ଡରେ ଯେମିତି କହନ୍ତିନି ବସୁଧା ତା କୁ ଯେମିତି ସବୁ ଭାରା ବହୁଛି ନାରୀକୁ ବି ସେମିତି ସଂସାରର ଭାରା ନାରୀ ମୁଣ୍ଡରେ ଯେମିତି ଭଗବାନ ଥୋଇ ଦେଇଛନ୍ତି ସବୁ ବାହାର ସେ ହିଁ ବହନ କରିବ।
ଆଜ୍ଞା।
ଯା ହଉ ଆପଣ ସେମତି ନିରୋଗୀ ଥାଆନ୍ତୁ ହଗବାନ କରନ୍ତୁ ସବୁବେଳେ
ଆଁ ଯା ଯୋଉ ବାନ୍ଧଵୀ ତମ ସାଙ୍ଗରେ ଟିକେ କଥା ହେଲି ମନେ ଟିକେ ଯାଉ ଏତେ ଯିବି ଯାହାବି କାମ ଥିଲା ତା ଭିତରେ ବି କାମ କଥା ହେଇପାରିଲି। ଟିକେ ଭଲ ଲାଗିଲା ଆଉ ଏମିତି କେବେ କେତେବେଳେ ସମୟ କେମିତି କଥା ହଉଥିବା ଆପଣ ବି ବ୍ୟସ୍ତବହୁଳ ଜୀବନ ଭିତ ରେ ମୋତେ ବି କିଛି ସମୟ ଦେଇକି ଆପଣଙ୍କର ମୂଲ୍ୟବାନ ସମୟ ଦେଇକି ବହୁତ ଭଲ ଲାଗିଲା ଆଉ ଏମିତି କଥା ହବା ଆଉ କେତେବେଳେ ଟିକେ ଫାଙ୍କ ଫାଙ୍କା ହେଲେ ମୁଁ ଆପଣଙ୍କ ସହିତ କଥା ହେବି। ଏବେ ରହିଲି ନମସ୍କାରେ